ହ ତୁ ଭାଇ କଣ କରୁଚୂ।
ଭଲ ଅଛି ତମେ କଣ କରୁଚ?
ମୁଁ ମଧ୍ୟ ଭଲ ଅଛି ଆଉ କଣ ଦେହ ଫେହ ଠିକ୍ ଅଛିତ?
ମୁଁ ଭଲ ଅଛି ଭଗବାନଙ୍କ କୃପାରୁ ତମର?
ଆରେ ମୋର ମଧ୍ୟ ଭଲ ଅଛି ଆଉ ତମେ ଆଜି ପରା ଅପ୍ରେସନ୍ କରିଲ ମୁଁ ଯାହା ଶୁଣିଲି? ଅପ୍ରେସନ୍ କେମିତି କଣ ହେଲା କଣ ସବୁ ଭଲ ଚାଲିଚି?
ହେଲା ଅପରେସନଟା ହେଲା ଭଲସେ ହେଲା ଏ ଟିକେ ଟିକେ ପେନ୍ ହଉଚି ଆଉ ସାତ ଦିନ ଯାଇ ଷ୍ଟିଜ୍ ଟା ରହିବ ତାପ ତାପରେ ଯାଇକି ସେଷ୍ଟିଜ୍ଟା ଫିଟିବ ଆଉ।
ଓହୋ ହୋ ତାହେଲେ ତମେ ଏବେ ଭଲ ଫିଲ୍ କରୁଚ କିଦରଦ ଟିକେ ହଉଚି?
ହଁ ଦରଦ ହଉଚି ଟିକେ ଟିକେ।
କଣ ମେଡିସିନ ଫେଡିସିନ କଣ ଦେଲ?
ମେଡ଼ିସିନ୍ ଫେଡିସିନ୍ କିଛି ଦେଲାନି କିଛି ନାହିଁ ମାଇନର୍ ଅପ୍ରେସନଟା କିଛି ହବ ନାହିଁ କାଲି ଆଉ ଥରେ ଯିବି ସେଇ ଡ୍ରେସିଂ ପାଇଁ।
ଆଚ୍ଛା ଆଚ୍ଛା।
ହୁଁ।
ହେଲେ ଉଭୟ ତମେ ଏବେ ଆମର ରଥଯାତ୍ରା ପର୍ବ ଆସିଲାଣି ଗାଁକୁ ଆସିବୁନା ନାଇଁ। ତମେ ଯୋଉ କାମ କରୁଛ ସୁରାଟାରେ ଗାଁକୁ ଆସିବ ନା ନାଇଁ।
ଯିବି ଆଉ କଣ କହୁଚି ଆଉ ମୋଦି ସରକାରତ ଅମିତ୍ ଭାରତ ଉଡାନା। ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ ଟା ପକେଇଛି। ସରକାର ତ ପକେଇଚି ଆମ ପାଇଁ ଯିବା ଆଉ।
ଆଉ ତମର କାମ କେତ୍ କେମିତି ଚାଲିଚି?
ଭଲ କାମ ଚାଲିଛି ଆଉ।
ସୁରାଟରେ ଭଲ ଦିନ ମଜୁରି ଦଉଛି ଭଲ ଦରମା।
ଦଉଚି। ଦରମା ମିଳୁଛି ଆଉ, କଣ କରିବା ଗରିବ ବ୍ୟକ୍ତି ଯେତିକିରେ ସନ୍ତୁଷ ରହିବାକୁ ପଡିବ, ତମର ବଡିଆ ଆମେ କୋଟିପତି କାଇଁ?
କଣ ଏମିତି ଚାଲିଛି ସବୁଆଡେ ଆରେ ଆ
ଦଶଟା ଟ୍ରକ୍ ପକେଇଚ, ଦଶଟା ଟ୍ରକ୍ ପକେଇଚ, ପାଞ୍ଚଟା ଟ୍ରାକ୍ଟର ଦିଇଟା ଡ୍ରୋଜର୍, ଆଉ କଣ ଦରକାର?
ଭାଇ ଏବେ ସେ ଟ୍ରକ୍ ଦୁଇଟି ବନ୍ଧା ପକେଇବାକୁ ପଡିଛି, ଜାଣିଛ ନା ନାଇଁ? ଟ୍ରକ୍ ଦୁଇଟି ବନ୍ଧା ଅଛି ଆମର।
ଦୁଇଟା ବନ୍ଧା ହେଲେ କଣ ହବ, ଅଠରଟା ତ ନଅ ବନ୍ଧାରେ ଚାଲିଛି।
ହେଲେ କଣ ହବ ଭାଇ, ତ ସବୁ ହେଇଯାଉଛି ନା ଆଜିକାଲି ବେପାର ବହୁତ ମାଡ। ହଁ ଭାଇ ସେ କଥା ଛାଡ ମ, ବେପାର କଥା ହେଲେ କଣ ହବ। ଆ ମୁଁ କଣ ପଚାରୁଥିଲି? ତମର ହିଆଡେ ସୁରାଟରେ ଆମର ଇଆଡେ ପର୍ବ ଫର୍ବ ଯେମିତି ମନା ହଉଛି ତମ ତମର ସିଆଡେ ମଧ୍ୟ ମନା ହଉଛିି ନା ପର୍ବହରା?
ହଁ ସୁରାଟରେ ବି ଏମିତି ପର୍ବପର୍ବାଣି ହଉଛି ଆଉ।
ହଉଛି ତ, ଗଣେଶପୂଜା ତ ଏବେ ଆସିଲାଣି। ଆଉ ରଥଯାତ୍ରା ମଧ୍ୟ ଏବେ ହବ, ତମେ ଗାଁ ଆଡେ ଆସିବ ନା ନାଇଁ?
ଯିବି ଭାବୁଛି ଗାଁ ଆଡେ, କଣ କରିବା ଏଇଠି ରହିକି? ଯିବି ଏନ୍ଜୟ ଟିକେ କରିବି, ତମ ସହିତ ଟିକେ ବଣଭୋଜି କରିବାର ପ୍ଲାନ୍ ଟା ଥିଲା। ସେଇଟା ସମ୍ପୂର୍ଣ୍ଣ କରି କରିଦବା ଆଉ, କେବେଠୁ ପ୍ଲାନ୍ ଟା ଅଛି? ଏଇଟା ସମ୍ପୂର୍ଣ୍ଣ କରିଦେବା ଆଉ।
ଆମେ ବଣଭୋଜିିଟା ତ କରିବା। କିନ୍ତୁ ଆମେ ଭାବୁଛି, ଗଣେଶପୂଜା ମଧ୍ୟ ମେଢ କରିବା ଆମେ ସବୁ ସାଙ୍ଗସାଥି ମିଶିକି। ଆଉ ଆମ ଘର ପାଖରେ ବହୁତ ଭଲ ଗୋଟେ ଜାଗା ଅଛି, ସେଇଠି ଆମେ ମେଢ କରିବା। କେମିତି ରହିବ?
ସେଇଟା ବହୁତ ବଢିଆ କଥା ଯେ, କ ହ କରିବା କଣ କରିବା ପ୍ଲାନିଂ କରିବା, କଣ ଅସୁବିଧା କରେଇଦେବା। ଶ୍ରୀକାନ୍ତ, ସନ୍ଦୀପ, ଲଳିତ ଏମାନଙ୍କ ପରାମର୍ଶରେ ଆମେ ମିଶିକି ଡେକୋରେସନ୍ ଟେ କରିବା, ତାପରେ
ହୁଁ।
ହଁ କରିଦବା ଆଉ।
ନାଇଁ ନାଇଁ ଭାଇ ଠିକ୍ କହୁଛ ଠିକ୍ କହୁଛ, ମୁଁ ମଧ୍ୟ ଏହା ହିଁ ଭାବୁଥିଲି। ଆରେ ପ୍ଲାନ୍ ଗୋଟେ ନକଲେ ବହୁତ ମାନେ ମଜା ଲାଗେନି। ହଁ ଠିକ୍ କହିଲି ନା ମଜା ଲାଗେନି ବହୁତ ଆସୁ ବହୁତ ବିରକ୍ତିଆ ଲାଗେ। ସେଥିପାଇଁ ବହୁତ ଦିନ ହେଲା ଫିଷ୍ଟ କରିନେ? ମୁଁ ମଧ୍ୟ ବହୁତ ଦିନ ହେଲା କାମ କାମ ପ୍ରେସର ହେଇକି, ବହୁତ ମାଇଣ୍ଡ ଫ୍ରେଶ ମଧ୍ୟ ହେଇନି। ବହୁତ ଗୁଡେ ପାଖାପାଖି, ଦୁଇ ତିନି ମାସ ହେଲା ବହୁତ ଟେନସନ୍ ରେ ରହୁଛି। ତମେ ଜଲଦି ଗାଁ ଆଡେ ଆସ, ସବୁ ସାଙ୍ଗସାଥି ମିଶିକି ଗୋଟେ ବଣଭୋଜିଟି କରିଲେ ମାଇଣ୍ଡଟା ଫ୍ରେଶ୍ ହବ।
କରିବା କଣ ଅସୁବିଧା, କିଛି ଅସୁବିଧା ନାହିଁ କରିବା। ଗଲେ ବଣଭୋଜି ବଗେରା
ମଧ୍ୟ ମେଢ ମଧ୍ୟ କରିବା ଗଣେଶ ପର୍ବ। ଠିକ୍ ଅଛି, ତମ କତିକି ତ ମେଢ ବନେଇବାର ଆସେ। ଆମେ ଆସିକି କରିବ ଆଉ, କଣ କହୁଛ?
କଣ ଅସୁବିଧା, କରିବା କିଛି ଅସୁବିଧା ନୁହଁ। ଆଜି ତ ମତେ ମନ ଭଲ ନାହିଁ। ଏଇ ସକାଳରୁ ଏବେ ଯାଇ ତ ସେଇ ସେଇ ଅପରେସନ ଟା ତ ହେଇଛି। ଏଇ ସାତ ଦିନ ସହ ମ ମତେ ଟିକେ ବହୁତ ସତର୍କତାରେ ରହିବାକୁ ପଡିବ। ଏଇ ତ ବର୍ଷା ଦିନ ବାହାରକୁ ବାହାର ଲା ବେଳେ କୁ ଡର ଲାଗୁଛି ବହୁତ ଡର ଲାଗୁଛି।
ଅପରେସନଟା ତ ହେଇଛି ତମର ଏତେ ପଇସା କୋଉଠୁ ଆଣିଲ? ତମେ ତ ଯେହେତୁ ଇଏ ଟିକେ ଗରିବ ଲୋକ। ଏତେ ପଇସା ଆଣିଲ କୋଉଠୁ?
ନାଇଁ କିଛି ଦରକାର ନାହିଁ। ଆମର ଏମ୍‌ସରେ ସମ୍ପୂର୍ଣ୍ଣ ମାଗଣାରେ ଫ୍ରିରେ ହେଲା ଅପରେସନ ଟା। କିଛି ଖର୍ଚ୍ଚ ନୁହଁ। ଖାଲି ସେ ଟେଷ୍ଟିଂ ପାଇଁ ଦଶ ଟଙ୍କା। ଏଣ୍ଟ୍ରି ପାଇଁ ଦଶ ଟଙ୍କା। କୋଡିଏ ଟଙ୍କାରେ ସମ୍ପୂର୍ଣ୍ଣ ଭାବରେ ଅପରେସନ୍‌ଟା ହୋଇଗଲା।
ତାହେଲେ ସରକାର ଆମର ହୋଉ ଭୋକ୍ଲାସ ଲୋକ ପୁର୍ ଫାମିଲି ପାଇଁ ପୁର୍ ଲୋକଙ୍କ ପାଇଁ ବହୁତ କିଛି ସୁବିଧା କରୁଛି।
ଏମ୍‌ସଟା ତ କରିଦଉଛି ଆଉ। ଆମ ଭୁବନେଶ୍ୱର ବି ଏମ୍‌ସ ନାହିଁ କି। ଏମ୍‌ସଟା ଗୋଟେ ଭଲ ଭଲ ଜିନିଷ ବହୁତ କାମ ଶସ୍ ଶସ୍ତାରେ ବି ହେଇଯାଏ। ତମେ ଯଦି ମତେ ସକାଳ ପାଞ୍ଚଟାରୁ ନମ୍ବର ଲଗେଇବାକୁ ପଡିଲା। ତ ମୋର ଦଶଟାରେ ଅପରେସନ୍‌ଟା ହେଲା। ବୁଝିଲେ କଥାଟା ଜୀବନଟା ସଂଘର୍ଷମୟ।
ଏମ୍‌ସଟା ଗୋଟେ ଭଲ ସଂସ୍ଥା ନାହିଁ କି।
ସେଇ ପରା ତମରବି ଯୋ ପେଟ ବଢିବଢି ଯାଉଛି। ତାହାର ସଲ୍ୟୁସନ୍‌ ହଉଛି ତମେ ଏମ୍‌ସକୁୁ ଆସ। ଭୁବନେଶ୍ଵର ଏମ୍‌ସରେ ଦେଖେଇ ଦିଅ। ତମ ପେଟ ଯୋଉ ଏତେ ବଡ ବଡ କୋଉଠି ବୋଇତାଳୁ ଭଳିଆ ହେଲାଣି। ସେଇଟାକୁ ପତଳା କରିବାକୁ ପଡିବ।
ତା ଇଏରେ ପେଟ ଯଦି କମକୁ କମିବାକୁ ପଡିବ ତମ ଦୈନଦିନ ଜୀବନକୁ ଠିକ୍‌ କରିବାକୁ ପଡିବ। ତମେ ଦୈନଦିନ ଜୀବନ କେମିତି କରିବାକୁ ପଡିବ ଜାଣିଛ? ଦୈନଦିନ ଜୀବନରେ ପ୍ର ପ୍ରଥମେ ଚାରିଟାକୁ ଉଠିକି ପାଖାପାଖି ତିନି ରୁ ଚାରି କିଲୋମିଟର ଦୌଡିବାକୁହି ଆସିଲା ପରେ ପାଖାପାଖି ଅଧଘଣ୍ଟା ଏକ୍ସରେ କରିକି ପେକିଙ୍ଗ କରିକି ଘରକୁ ଆସିକିରି ନିଜ ଖିଆପିଆ କଣ୍ଟ୍ରୋଲ କରିକି ତମେ ଯଦି ଏଣୁ ତେଣୁ ମିଚର ଏବଂ ବାହାର ଜିନିଷ, ତେଲ ଜିନିଷ ଚିକେନ ପକଡା ପିଜା ଏଇ ସବୁ ଜିନିଷକୁୁ ଦୂରେଇ ରଖିକି ବହୁତ ଡାଇଟ୍ ଏବଂ ଫଳ ମୂଳ ବହୁତ ଖାଇଲେ ପେଟଟା ଆସ୍ତେଆସ୍ତେ କମିବ, ଏମ୍‌ସକୁୁ ଯିବା କିଛି ଦରକାର ନାହିଁ। ଠିକ୍ ଅଛି ଆଉ ବ୍ୟାଡ୍‌ମିଣ୍ଟନ ଖେଳିଲେ ମଧ୍ୟ ଏମିତି ହୁଏ। ସତ୍ୟ କଥା ନା ଭାଇ।
ଏଇ ସତ୍ୟ ଅଟେ।
ହଁ।
ତମେ ବହୁତ ସତ୍ୟକଠା କହୁଛ। ତମର ତମ ପାଇଁ ଆଜି ଦୁନିଆ ଏତେ ଆଜି ଭଲରେ ଅଛି। ତମର ଭଳିଆ ଲୋକଙ୍କ ପାଇଁ ଆଜି ଦୁନିଆ ଭଲସେ ଚାଲିଛି।
ଆଉ ଭାଇ ତମେ ନୂଆ ଫୋନ୍ ଟି ମଧ୍ୟ କିଣିଲ ଫୋନ୍ ଟା କଣ କେମିତି ଫ୍ୟୁଚର କଣ ଫୋନ୍ ର?
ଏଇ ନଥିବାରୁ କିଣିଲି ଫୋନ୍ ଟା। ପଇଁତିରିଶ ହଜାର ପଡିଲା। ସେଇ ଭଲ। ଏତେ ଫ୍ୟୁଚର ଆମେତ ଏତେ ଅଶିକ୍ଷିତ ଲୋକ। ତ ମତେ ଫ୍ୟୁଚର ବଗେରାରେ ଫ୍ୟୁଚର ବିଷୟରେ ଏତେ ନଲେଜ ନୁହଁ। ତ ସେଥିପାଇଁ ତମକୁ ମୁଁ ମୋ ପୁଅଟା ଯୋଉଟା କହିଲା ମୁଁ ସେଇଟା କିଣି ଆଣିଲି।
ନାଇଁ ଠିକ ଠିକ ଠିକ ନଥିଙ୍ଗ ରୁ ଟାସେ ମଡେଲ ଲା ଯୋଉ କହିଲ ବହୁତ ଭଲ ମଡେଲ ମୁଁ ମଧ୍ୟ ଦୁଇ ବର୍ଷ ତଳେ ସେ ମଡେଲ ୟୁଜ୍ କରୁଥିଲି। ତାପରେ ମୁଁ ମୋ ମୋବାଇଲ ଟା ହଜିବା ଯୋଗୁରୁ ମୁଁ ନୂଆ ଫୋନ କିଣିନି। ମୋ ସାଙ୍ଗ୍ ମୋ ବା ଆମୋ ପୁଅଙ୍କ ମୋ ଭାଇଙ୍କର ଫୋନଟା ୟୁଜ କରୁଚି। ମୁଁ ମଧ୍ୟ ନୂଆ ଫୋନ୍ କିଣିବି ଏଇ ମଡେଲ୍ ହି କିଣିବାର ମୋର ଆଇଡିଆ କାହିଁକି ନା ବୋହୁତ ଭଲ ମଡେ଼ଲ। ବୋହୁତ ଭଲ ଫ୍ୟୁଚର ଏବଂ ବୋହୁତ ଭଲ ସିକୁରିଟ ମଧ୍ୟ ଏହାର। ବୋହୁତ ଜଲଦି ଫୋନ୍ ମଧ୍ୟ କିନ୍ତୁ ଆମର ଚୋରି ହୋଇଯାଏ ତାହେଲେ ପୁଲିସ ଧରିବାର ଚାନ୍ସ ବୋହୁତ ଅଧିକ ଆଉ ଅନ୍ୟ ଫୋନ୍ ଯଦି ଚୋରି ହବ ତାହେଲେ ସେତେ ଭଲ କ୍ଵାଲିଟି ନଥାଏ। କଣ ଠିକ୍ କହିଲି ନା?
ସେଇଟା ପରା ଆଉ କଣ କରିବା। ପିଲାମାନଙ୍କ ପାଇଁ ଯେତିକି ପୂଜୁ ଆମେ ସଂଘର୍ଷ କରୁଚେ ଯଦି ପିଲା ଆମ ମା ଆମ ପିଲା କାହାକୁ ସହି ଭାବରେ ସଠିକ୍ ଭାବରେ ଉପଯୋଗ ନ କରିଲେ ଆମକୁ ବୋହୁତ ମତେ ବୋହୁତ ଖରାପ ଲାଗେ ତ ମୁଁ ତାଙ୍କୁ ସବୁବେଳେ କୁହେ ପାଠ ପଢେ ବଡ ମଣିଷ ହୁଏ ଝିଅ ଧନ୍ଦାରେ ପସନା। ଆଜି କାଲି ଅଧିକ ଯୁବକ ସେଇ ଝିଅ ଝିଅ ଚକ୍ରରେ ଜୀବନ ଖରାପ କରିଦେଲେଣି।
ଠିକ୍ ଠିକ୍ କହିଲେ ଭାଇ ଝିଅ ପିଲାଙ୍କ ଚକରରେ ବୋହୁତ୍
ମୁଁ ପାଠ ପଢିଲିିନି ତ ସୁରାଟରେ ଆଜି କାମ କରୁଚି। ତୁ ଆଜି ପାଠ ପଢିବୁନୁ ତୋର ବି ଆଠୁ ଭୟଙ୍କର ଅବସ୍ଥା ହବ ତ ତାକୁ ଦେଖିକି କାମ କରେ।
ଭାଇ ଠିକ୍ କହିଲେ ଠିକ୍ କହିଲେ ପିଲାମାନଙ୍କୁ ଯଦି ତମେ ଦି ଛୋଟବେଳୁ ହିଁ ବୁଦ୍ଧି ଦେଇଦବୁ ତାହେଲେ ସେ ବନ ବଡ ମାନଙ୍କୁ ସମ୍ମାନ ଏବଂ ପା ଠ ପଢା ପଢ଼ିରେ ଲାଗିଯାଆନ୍ତି। ଖେଳବୁଲ ଟିକିଏ କହିଲେ କିଛି ଅସୁବିଧା ନୁହେଁ। ତମେ ନିଜ ପିଲାଙ୍କୁ ଖାଲି ପଢା ପଢା କହିକି ମାଇଣ୍ଡ ଫ୍ରେସ୍ କରବାକୁ ମଧ୍ୟ ଆ ନ ଛାଡ଼ିଲେ ତାଙ୍କ ମାଇଣ୍ଡ ଟା ଲକ୍ ହୋଇଯାଏ। ତେଣୁକରି ମୁଁ ତମକୁ ଗୋଟେ ସଲା ଦେବି ତମେ ନିଜ ପିଲାଙ୍କୁ ସମ୍ମାନ ଶିଖାଅ ତା ସହିତ ଖେଳା ଖେଳି କରିବାକୁ ମଧ୍ୟ ଛାଡ ଖେଳା ଖେଳି କରିବାକୁ ନ ଛାଡିଲେ ତାଙ୍କେ ବାହାରୁ ରହି ସୋସିଆଲାଇଜ୍ ହେବେନି। ସୋସିଆଲାଇଜ୍ ନହେଲେ ଆଜିକାଲି ଦୁନିଆରେ ଚଲିପାରିବେନି। କଣ ଠିକ୍ କହିଲି ନା ଭାଇ?
ସେଆ ହୋଉଚି ସିସ୍ ଠିକ୍ କଥା। ଯଦି ସେମାନେ କରିବେନି ତାହେଲେ ଆମ ପାଇଁ କଣ କରିବା ଆମେ ତାଙ୍କୁ ଏଇ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଯୋଗୁ ବଡ ବୋହୁତ ବର୍ବାଦ ହେଇଗଲେଣି ଦିନକୁ ଦିନ ଏତେ ବୁଝେଇବି ଟୋ ଟୋକାଟାକୁ ହେଲେ ବି ସିଏ ମୋ କଥା ଶୁଣିକି ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ଦିନ ରାତି ପାଠ ପଢୁଚି।
ଭାଇ ମେଡିକାଲ ଏଣ୍ଟ୍ରାସ ପାଇଁ ଯଦି ପାଠ ପଢିଦବ ତାହାଲେ ଆମ ଗାଁ ପାଇଁ ଗୋଟେ ଗୌରବର କଥା। ଯଦି ସିଏ ପରୀକ୍ଷା ସେନ୍ ଯୋଉ ମେଡିକାଲ ଏଣ୍ଟ୍ରାନ୍ସ ର ପରୀକ୍ଷା ଟା ଯଦି ସେ କ୍ଲିର କରିଦବ ତାହେଲେ ଆମ ଗାଁ ଲୁଗୁରୁ ବୋ ବୋହୁତ ବଡ ଗୌରବର କଥା। ପ୍ରଥମ ବ୍ୟକ୍ତିହବ ମେଡିକାଲରେ ଏଣ୍ଟ୍ରାସ ସିମତି ପାଠ ପଢିବା ତ ପ୍ରଥମ ବ୍ୟକ୍ତି ଯଦି କ୍ଳିଅର କରିଦେଲା ମଧ୍ୟ ବୋହୁତ ବୋହୁତ ବୋହୁତ ଖୁସି ର କଥା ହେବ ଆମେ ମିଶିକି ଆମେ ଦୁଇ ଭାଇ ମିଶିକି ଗୋଟେ ବହୁତ ବଡ ଭୋଜି ଦେବା ତମେ ରାଜି ତ।
ଦେବା କଣ ପାଇଁ ଦେବାନି ସେ ଜିନିଷରେ ଦେବାକୁ ପଡେ। କିଛି ଅସୁବିଧା ନାହିଁ ସେୟା ହଉଛି କଥାପରା।
ଭାଇ ତମେ ଲଲିତ ଏବଂ ଲଲିତ ଏବଂ ଆଉ ବାକି ସହ କଥା ହେଲ କି? ଲଲିତ ମଧ୍ୟ ଏକ ନୂଆ ବିଜନେସ୍ ଷ୍ଟାର୍ଟ କରିଛି। ଏ ବିଜନେସ୍ ବିଷୟରେ କଣ ଜାଣିଛ କେମତି କଣ ବିଜନେସ
ସିଏ ପୁଣି ଆକୁ ପାହିଲା ଫେଣି ଗୋଟେ ପରିବା ବଡ଼ ପଲିବା ପାରିରେ ପକେଇଛି ପରିବା ପାଲିଟେ ପକେଇଛି ପଇସା ବେପାର କରୁଛି। ତାର ତ ଜାଣିଛ ତମେ ଏକ୍ସଟ୍ରା ଅର୍ଡିନାରୀ ମୁଣ୍ଡ ସେ କେଉଁଠି କଣ କରିକି କରିଦିଏ ମାତ୍ର ଧନ୍ୟ ଆମ ଜୀବନ ଯେ ଲଳିତ ଭଳିଆ ଆମେ ସାଙ୍ଗ ପାଖରେ ଅଛି।
ଭାଇ ଠିକ୍ କହିଲ ଭାଇ ଲିଲିତ୍ ଲଳିତ ନଥିଲେ। ଆମର ଆଜି ଅଧା କାମ ହେଇଥାନ୍ତା କାରଣ ତା ଯୋଗୁ ଆମେ ବହୁତ ବହୁତ ବହୁତ। ଆଡମ୍ବରୁ ସହ ଉଁ ଛୋଟ ପିଲାବେଳେ ମନ ମନେ ଆମେ ଯଦି। କୌଣସି ପ୍ରୋଜେକ୍ଟ କରିବାର ଥିଲା ଲଲିତ କରିଦିଏ।
ତାହା ଯୋଗୁ ସବୁ ଜିନିଷ ଚାଲିଚି।
ନା ଲଲିତ କରିଦିଏ ଠିକ୍ ଠିକ୍ କହିଲ ଭାଇ କୌଣସି ଯଦି ଆମର ଅ ଅସୁବିଧା ହୁଏ ତାହେଲେ ଲଲିତ ଠିକ୍ କରେ ଭାଇ ହଁ। ପଇସା ସାହାଯ୍ୟ ବି କରେ ଯଦି କୌଣସି ଅସୁବିଧା ହୋଇଯାଏ ଗ୍ରୁପ ରେ। ମିସେଜ କରିବାକୁ ଆମେ ଡରୁଥିଲୁ କିନ୍ତୁ ଲଲିତ୍ ଡରେ ନାହିଁ। ସିଏ ବହୁତ ସାହସ ର ସହ ମ୍ୟାସଙ୍କୁ ଡାଉଟ୍ ଏବଂ ଅନ୍ୟ ଜିନିଷ ବିଷୟରେ ପଚାରେ। ଏହା ହଉଛି ଲଳିତ୍ ର ଗୋଟେ ବହୁତ ଭଲ କଥା ଆମେ ବହୁତ। ଗର୍ବ ଅନୁମାତ କରୁଚୁ ଲଲିତ୍ କୁ ଆମ ସାଙ୍ଗ ମନେ କରି।
ଏହା ହଉଛି କଥା ଜୀବନରେ ଏମିତି ସାଙ୍ଗ ମିଳିବା ଟା ବହୁତ କଷ୍ଟ। ଯା ଭାଗ୍ୟରେ ମିଳିଛି ସିଏ ଜାଣିଛି ଏହାର ମୂଲ୍ୟ ମୂଲ୍ୟ କଣ କଣ। ଏହିପରି ସାଙ୍ଗ ମିଳିବା ଟା ସମସ୍ତଙ୍କ ଭାଗ୍ୟରେ ସୌଭାଗ୍ୟରେ ନୁହେଁ।
ତମେ ଠିକ୍ କହିଲ ଠିକ୍।
ସାଙ୍ଗ ଥାଆନ୍ତି ବଟ ଏମିତିକା ସାଙ୍ଗ ମିଳିବା ଟା ବହୁତ କଷ୍ଟ ଜୀବନରେ।
ତାହେଲେ ବୁବୁ ଭାଇ ମୁଁ ଆ ତମକୁ କହୁଛି ତମେ ଏଇ ରଥ ରଥଯାତ୍ରରେ ଗାଁକୁ ଆସିବେ କି ନ ଆସ। କିନ୍ତୁ ଦଶହରା ଏବଂ ଦୀପାବଳି ସମୟରେ। କନଫର୍ମ ଦଶ ଗାଁକୁୁ ଆସିବ କାରଣ ଦଶହରା ଦୀପାବଳି ହଉଚି। ଆମ ଓଡିଶା ବାସୀଙ୍କର ମେନ୍ ପର୍ବ। ତ ତମେ ରଥଯାତ୍ରା ଗଣେଶ ପୂଜା ନ ଆ
ନାଇଁ ସେମିଷ୍ଟାର ବ୍ରେକ୍ ରେ ଯିବି ରଥଯାତ୍ରା ଏବେ ଗଣେଶ ପୂଜା ସମୟରେ ଯିବି। ଆଉଥରେ ମାସେ ପରେ। କୁମାର ପୂର୍ଣ୍ଣିମା ଦଶହରା ପାଇଁ ଆଠ ଦଶ ଦିନ ପାଇଁ ଯିବି। ଯାଇକି ରହିକି ଆସିବି କଁ ପାଇଁ ପୂର୍ବ ବର୍ଷ ଥର ଯାଇନଥିଲି।